ଲୋ
ହ୍ୟାଲୋ।
ହ୍ୟାଲୋ। ହଁ ହଁ ଶୁଭିଲା।
ହୁଁ ତମ ପଟୁ ଟିକେ ସ୍ଲୋ ସାଉଣ୍ଡ ଆସୁଚି।
ହଁ ମୋ ପଟୁ ଆସିଛି ସ୍ଲୋ ସାଉଣ୍ଡ କେଜାଣି କଣ ପାଇଁ ଆସୁଚି।
ଆଉ କଣ କରୁଥିଲ?
ଏଇ ମୋ ମାମୁଁ ଘରକୁ ଆସିଥିଲି ସମ୍ବଲପୁର ତ। ବୁଲୁଚି ଆଉ ହୁଁ।
ସମ୍ବଲପୁରରେ ତ ଭଲ ଭଲ ଜାଗା ଅଛିି ବଧେ ନାଇଁ କି?
ହଁ ଭଲ ଭଲ ଜାଗା ଅଛି ବୁଲିବା ପାଇଁ।
ଉଁ ହୁଁ ନାଇଁ ମୁଁ ଆକ୍ଚୁଆଲି ସମ୍ବଲପୁର କେବେ ଯାଇନି।
ଆଚ୍ଛା।
ଯିବି ବାହାରିଛି ମୋର ଜଣେ ସାଙ୍ଗର ଟ୍ରାନ୍ସଫର ହେଇଗଲା ତ ଅ ଚାକିରୀ କରୁଛନ୍ତି। ନହେଲେ ନାଇଁ ମୁଁ ଆକ୍ଚୁଆଲି ଆଜି ପର୍ଯ୍ୟନ୍ତ ଯାଇନି ସମ୍ବଲପୁର।
ଉଁ ଆପଣଙ୍କ ଘର କୋଉଠି କି?
ଆମ ଘର ତ ହଉଛି ଏପଟେ ଉଁ ହୁଁ ନା ଅନୁଗୁଳ ପଟେ।
ହଁ ହଁ।
କିନ୍ତୁ ମୁଁ ସମ୍ବଲପୁର କେବେ ଯାଇନି। କିନ୍ତୁ ଭଲ ଭଲ ଜାଗା ଅଛି ମୁଁ ଜାଣିଛି କେବେ ବୁଲିନି ଆଉ। ତମେ ଏତେ ବୁଲାବୁଲି କଲଣି?
ହଁ ମାମୁଁ ଘର ତ ବୁଲୁଛି ଆ ହଁ ଆଗରୁ ତ ଯାଇକି ବୁଲୁଛି ମୁଁ।
ଓ ହୋ।
ହୁଁ।
ଖିଆ ଅ ବାହାରିଥିଲି ଯିବି ବୋଲି କିନ୍ତୁ ହଁ ଯୋଉ ମ୍ୟାଡ଼ାମଙ୍କର ଟ୍ରାନ୍ସଫର୍ ହେଇଛି ସିଏ ଆସିଲେ ଭାରି ତ ଭୁବନେଶ୍ଵର। ମାନେ ବୁଲିବା ପାଇଁ। ମୁଁ ଆଉ ସେପଟକୁ ଯାଇପାରିଲିନି ଆଉ ସେପଟେ ତ ସମ୍ବଲପୁରୀ କପଡ଼ା ଶସ୍ତା।
ହଁ ଏପଟେ ହଁ।
ମାନେ ଆମ ପଟକୁ ବୁଲି ବୁଲାକି ଆସିଲା ବେଳକୁ ତା ଚାର୍ଜ ହେରିକା ପଡ଼ିଲା ଠୁ ଅଧିକ ହେଇଯାଉଛି ନା।
ହୁଁ।
ନହେଲେ ନାଇଁ ଅଁ ଆମେ କାରଣ ସେଠେ ତମେ ମାନେ ଟିକେ ଚିପ ରେ କିଣୁଛ ନା ନାଇଁ ଯେମିତି ଏଇ ମାନେ ଆମର ରେ କେମିତି?
ସେପଟେ କେତେ ଅଛି କି?
ନାଇଁ ଗୋଟେ ଗୋଟେ ଡ୍ରେସ ସେଟ ହେଲେ ଆମେ ଯାହାହେଲେ ତିନି ହଜାର ପଇଁତିରିଶଶହ ଚାରି ହଜାର।
ଓହୋ। ଅ ଇଆଡ଼େ ମୁଁ କେବେ କିଣିନି ମାଆ ହେରିକା ସବୁ ଡ୍ରେସ ପତ୍ର କିଣିଛନ୍ତି ଭାଇ ତ କିଣିଥିଲା ପାଞ୍ଚ ହଜାର ନେଇଥିଲା ଗୋଟେ ଡ୍ରେସଟେ।
ହଁ ମାନେ ବୋହୁତ ବୋହୁତ ହାଇ ରେଟ୍ ରେ ବି ଅ ଛି ନା ହ୍ୟାଣ୍ଡ ଲୁମ୍ ଟା ବୋଲି ତ ସବୁଠି ରେଟ୍। କିନ୍ତୁ ମୋ ବୋହୁତ ବୋହୁତ ରେଟ ର ବି ଅଛି। ମାନେ ତମେ ସତରଶହ ଅଠରଶହରେ ପାଇବ ଅଁ ଚାରି ହଜାର ପାଞ୍ଚ ହଜାର ପାଇବ ଆଠ ଦଶ ହଜାର ରେ ବି ପାଇବ।
ସେଟ କୋଉଆଡ଼େ ମୁଁ କମଥିବ କୋଉ ଆଡ଼େ କହିଲ ଯୋଉ ଏ ଖାଣ୍ଟି ଦୋଉ ନାହାନ୍ତି ସମ୍ବ ତୁ ଯୋଉ ଖାଣ୍ଟି ସମ୍ବଲପୁରିଆ ହଁ ସେଇଆଡ଼େ କମ ମିଳିବ। ହଁ ନିଜ ହାତରେ ତିଆରି କରୁଛନ୍ତି ହଁ ତାଙ୍କ ପାଖରେ କିଣିବ କମ ପଡ଼ିବ ଆଉ ଦୋକାନରେ କିଣିଲେ ତ ଅଧିକ ରେ
ସେଟା ଯେତେବେଳେ ଚାରି ପାଞ୍ଚ ଜଣଙ୍କ ସହିତ ହେଇ ହେଇ ହେଇ ହେଇ ଆସୁଛି।
ହଁ।
ସେଟା ଚାର୍ଜ ପଡ଼ି ଯାଉନି କି?
ହଁ ଚାର୍ଜ ପଡ଼ିଯାଉଛି ସେଠୁ କିଣିଲେ କମ ପଡ଼ିବ।
ନେଇ ନର୍ମାଲି ସମ୍ବଲପୁରୀ ବୋହୁତ ପସନ୍ଦ।
ଉଁ ହୁଁ।
ହୁଁ ମାନେ ଯାହାହେଲେ ବି ଏଇ ଅକେଜନ ହେଲା ଯାହାବି ହେଲା ମୁଁ ସମ୍ବଲପୁରୀ ହିଁ କିଣେ।
ଆଚ୍ଛା।
ଅଲଗା କମ କିଣେ ତାକୁ ଟିକେ ଅଧିକ ଅଛି କିନ୍ତୁ ସବୁବେଳେ ଅଧିକ ହିଁ ପଡେ। ଆମେ ଶସ୍ତା ପାଉନୁ। ହୁଁ। କଣ କରିବା ଆଉ ଏପଟେ ଯୋଉ ଏଇଠି ତମ ମାନ ତମ ଚଏସ୍ ନୁଁ ପିନ୍ଧିବା। ଆଗରୁ ଆମର ଏମିତି ବି ଥିଲା ଆମର ପସନ୍ଦ ନଥିଲା ସମ୍ବଲପୁର ପିନ୍ଧିବା। କିନ୍ତୁ ଧୀରେ ଧୀରେ ଟ୍ରାଡିସନାଲ ଟା ସମସ୍ତେ ବାହାରେ ଚଳି ମିଶି ମାନେ ଆମର ଏଇଟା ଇଚ୍ଛା ହେଲା ଆମେ ବି ପିନ୍ଧୁ ନହେଲେ ମୁଁ ତ ଜମା ପିନ୍ଧିନି।
ଆଉ ରୁଅ ମାନେ ବୁଲାବୁଲି କୁଆଡେ ଯାଇନ ହିଆଡେ ପାଗ କେମିତି?
ଇଆଡେ ପାଗ କୁହନି ଯଉ ଗରମ ସମ୍ବଲପୁର ଆଡେ।
ଯେ ଆଜି ତ ଚାରିଆଡେ ବର୍ଷା ହେଇଛି।
ଆଜି ନା ଇଆଡେ ହେଇନି ଖାଲି କାଁଳିଆ କରୁଛି କାଁଳିଆ କରିଦେଇଛି ସିନା କିନ୍ତୁ ଗରମ ପ୍ରବଳ
ଇଆଡେ ପ୍ରାୟ ଜାଗାରେ ମାନେ ବର୍ଷା ଛେଚିଛି। ଅନୁଗୁଳ ପଟେ ଅ ଓହ ମୋ ଶାଶୁର ପଟେ ଭୁବନେଶ୍ୱର ପଟେ ସବୁଆଡେ ଛିଞ୍ଚି ଆମର ଏଇଠି ବି ହେଇଛି ଯେ କିନ୍ତୁ ସେଇ ଲେବୁଲ ବର୍ଷା ହେଇନି କିନ୍ତୁ ଥଣ୍ଡା ଲାଗୁଛି।
ହଁ ମୁଁ ବି ଫୋନ୍ କରିଥିଲି ମୋ ଘରେ ଯେ କହୁଥିଲି ବାତ୍ୟା ହେଇଛି ବୋଲି ଆ ସବୁଆଡ଼େ ହେଇଛି ଏଇଆଡ଼େ ହେଇନି।
ଆଉ ତାପରେ ସବୁଠୁ ଅଧିକା ଗରମ ବି ସମ୍ବଲପୁରରେ ନା।
ହଁ ସବୁଠୁ ଅଧିକ ଗରମ ସମ୍ବଲପୁରୁରେ।
ହଁ ଏଇଠି ତାଲଚେର ଅପେକ୍ଷା ବି ସମ୍ବଲପୁରରେ ଅଧିକା।
ହଁ।
ଏଇପାଳି ବି ବହୁତ ଗରମ ହେଇଛି।
ହଁ ଏ ବର୍ଷୁ ତ ଅଧିକ ଗରମ
ହଁ ସେ ମ୍ୟାଡାମ ବି କୁହନ୍ତି ଗରମ ତାପରେ ସେମାନେ ସେ ଦିନରାତି ହଁ। ଫେସିଆଲ ବ ଏ ସି ଫସି ରହି ଯାଉଛନ୍ତି ଜଣାପଡୁନି। କିନ୍ତୁ ବାହାରକୁ ବାହାରି ହବନି ନା ହୀରା କୁଦ୍ ଡ୍ୟାମ ଯାଇଛ?
ହଁ ମୁଁ ଯାଇଛି ମୁଁ ନିଜ ମାମୁଁ ଘର ହେଇକି ବି ମୁଁ ଏତେ ଯାଇନଥିଲି। ଆରପାଳି ନାଇ ଏତେ ଯାଇନି ନିଜ ମାମୁଁ ଘର ହେଇକି ଏଇଠୁ ବହେବାଟ।
ଓହୋ ମାନେ ହିରାକୁଦ ଡ୍ୟାମ୍
ହଁ।
ମୁଁ କେବେ ଦେଖିନି ମୋର ଛୁଆ ର ଇଚ୍ଛା କିନ୍ତୁ ଆମେ ହଷ୍ଟେଲରେ ହଷ୍ଟେଲରେ ପଢିଲୁ ଯେ ଆଉ ସେମାନେ ଯେତେବେଳେ ଘରେ ଯାଆନ୍ତି ଆମକୁ ନେଇକି ଯାଆନ୍ତିନ ଆଉ।
ଓ ହୋ।
ତାପରେ ମୁଁ ହେପଟକୁ କେବେ ଯାଇନି ବୋଲି ହିରକୁଦ୍ ଡ୍ୟାମ ବି ଦେଖିନି ମୁଁ। କିନ୍ତୁ ଯିଏ ରହୁଛନ୍ତି ସାଙ୍ଗ ତାଙ୍କ ଘରଠୁ ହୀରାକୁଦ ଡ୍ୟାମ ଦି ତିନି କିଲୋମିଟର।
ଓ ହୋ।
ପାଖାପାଖି ସବୁ ତାଙ୍କର ସେ ଯେହେତୁ ଗମେଣ୍ଟ ଏମପ୍ଲୋଇ ଏ ମାନେ ହେଇ ମାର୍କେଟ ଫାର୍କେଟ ଉପରେ ପାଇଥିବେ ନା ମାନେ
ହଁ ହଁ।
ଥିବେ ଘର ତାଙ୍କ ପାଖ ସବୁ ଗଲେ ବି ବୁଲି ଯିବି ସବୁଆଡେ ଯେ ଯୋଉ ଘଣ୍ଟେଶ୍ଵରୀ ଏଇ ସମଲେଶ୍ଵର
ହଁ ସେଇଆ ତ ସେ ମନ୍ଦିର ତ ଯିବ ବଢିଆ ଆଉ।
ହଁ ସେ ମୁଁ ଆକଚୁଆଲି ଛୁଆରୁ ଶୁଣୁଚି, ତୁ ଆଜି ପର୍ଯ୍ୟନ୍ତ ଆକଚୁଆଲି ଆଉ ଇଚ୍ଛା ଥିଲେ ବି ଆଉ ହେପଟକୁ ତ କେବେ କେବେ ଯାଇନୁ ବି।
ମାନେ ମୁଁ ଆଡ୍ ବାହା ହେଲା ପରେ ଯାଇନି କେବେ। ସେଥିପାଇଁ ଦେଖିନି ଆଉ, ହଁ। ନାଇଁ ଏଇପାଳି ତ ଯାହା ହେଲେ, ତାପରେ ଠାକୁରଙ୍କ ଡୋର ଲାଗିଲେ ଯିବି ଆଉ।
ହଁ ହଁ ସେଇଟା ବି ଗୋଟେ କଥା।
ହଁ। ଇଚ୍ଛା ଥିଲେ କଣ ହବ।
ହୁଁ।
ନା ଆଉ କଣ, ତାହେଲେ ଏମିତି ଗରମ ହେଲେ କଁ କରିବ।
ହଁ ପା ପ୍ରବଳ ଗରମ।
ପୁରି ମାନେ ଏଇ କାଳବୈଶାଖୀ ବୋ କି ଇଏ ଟିକେ ହଉଚି ବୋଲି ଟିକେ କାଁଳିଆ କରୁଚି କି ମାନେ ପାଗ ଟା ଭଲ ରହୁଚି ହେଲା।
ଉଁ ହୁଁ।
ନହେଲେ ନାଇଁ ଯୋଉ ଭଳିଆ ଗରମ ହଉଚି। ଘରୁ ତ ବାହାରିଆକୁ ଇଚ୍ଛା ହଉନି ବୁଲିବ କଣ।
ଯୋଉ ଖରା ହଉଚି।
ଏଇ ପାଳି ଆଉ କଣ ଲୋକ ଓଡିଶାରେ ବୁଲୁଥିବେ ଏତେ। ବୁ ଜମା ବୁଲୁ ନଥିବେ, ଓଡିଶାରେ ବୁଲି ହବନି ମାନେ ସା ସାତଟା ବାଜିଲେ ବି ଗରମ ପବନ ହଉଚି। କହୁନ ଆଉ ହେଇତି ଜୋଗୁ ବାହାର ଜାଗାକୁ। କିଏ ବୁଲି ଯାଉଚି। ମାନେ ଚଳିବ ଆଉ ଥଣ୍ଡା ଫଣ୍ଡା ଏରିଆ ଆମେ ଯେନ୍ତି ଯାଇଥିଲୁ ଗ୍ୟାଙ୍ଗଟକ ଯାଇଥିଲୁ ସେଇତିଆ ଜାଗା। ଥଣ୍ଡା ଫଣ୍ଡା ଏରିଆ ବୁଲି ଦେଇକି ଆସିଲୁ ଠିକ୍ ଅଛି, କିନ୍ତୁ ଆମର ତ ଓଡିଶାରେ ଏତେ ଗରମ ଯେ। ଆମେ ଚାହିଁଲେ କୋଉଠିକି ବି ଯାଇ ପାରିବୁନି ନା ବୁଲାବୁଲି କରି।
ଉଁ।
ଯିଏ ଯୋଉଠିକି ବି ଯାଉଚନ୍ତି ଘର ଭିତରେ ବସୁଚନ୍ତି।
ହଁ ହଁ।
ଏତେ ଗରମରେ କଁ କରିବ। ତମେ ବି ବାହାରି ନଥିବ ନାଇଁ କେବେଠୁ ଗଲଣି?
ମୁଁ ମୁଁ ଆସିଥିଲି ମଝିରେ ଏ ଯୋଉ ରଜ ପାଇଁ ପଳେଇ ଥିଲି ଆମ ଗାଁକୁ। ତାପରେ ଏବେ ମୋ ଭାଇ ଯୋଉ ଯାଇଥିଲେ ରଜ ପାଇଁ ମୋତେ ଧରିକି ପଳେଇ ଆଇଚି।
ହୁଁ ଭଲ ହେଲା ନା ଆଉ, ମାମୁଁଘର ଥିଲେ ତ ଏମିତି ଇଚ୍ଛା ବି ହୁଏ ଯିବା ପାଇଁ। ଯାହା ହେଲେ ମାମୁଁଘର ମାମୁଁଘର, ମାନେ ଆମ ଛୁଆ ହେଲେ ବି ଆଜିରେ ମାନେ। ଏତେ ଆଉ ଓ ଯା ‌ଓ ଯାଇକି ରହିବା ଇଏ ସିଏ କିଛି ନାହିଁ, କିନ୍ତୁ ଆମେ ଛୁଆ ବେଳେ। ମାନେ ମାମୁଁ ଘର ବୋଲି ଆମେ ପୁରା। ମାନେ କ ପରୀକ୍ଷା ଶେଷ ହବ ମାନେ ଆମେ ପୁରା ଗୋଟେ ଖୁସିରେ ଥିବୁ, ନାଇଁ ମାମୁଁଘର ଯିବୁ। ଆଉ ସବୁଠୁ ତମର ସବୁଠୁ ପ୍ରିୟ ଜାଗା ହେଲା ମାମୁଁଘର। କିନ୍ତୁ ଆଜିକାଲି କାହିଁ ମାନେ ଆମେ ହଉ କି ଯିଏ ହଉ ଏତେ ତ ଯାଉନାହାନ୍ତି ନା। ଯାଉଚନ୍ତି ବହୁତ କମ୍ ଯାଉଚନ୍ତି ମାନେ ଯୋଉ ରହିବା। ପାଇଁ ଏତେ ଯାଉ ନାହାନ୍ତି, ଆଗୁରୁ ନହେଲେ ମାସ ମାସ ରୁହ।
ହଁ ଆଗରୁ ତ ମାସେ ମାସେ।
ଆମେ ପୁରା ଅନେଇକି ବସିଥାଉ ମାମୁଁଘର ବା କହିଲେ କଣ ହବ ସବୁଠୁ ପ୍ରିୟ ଘର ଆମର ମାମୁଁଘର। ହଁ କେତେବେଳେ ଯିବୁ ପୁରା ଆମେ ଯିବା। ପାଇଁ ଆମେ ଏତେ ମାନେ ଏକ୍ସାଇଟେଡ ଥାଉ ଆଜି ଯାଏ ମନେ ଅଛି। ମାନେ ଯେମିତି ହେଲେ ମାମଁଘରକୁ ନିଅ ମାନେ ଅ ହୁଏତ ଆମର ଯେତିକି ସୁବିଧା ମାମୁୁଁଘର ପଟେ ହେତିକି ନଥାଏ ହେଲା କିନ୍ତୁ ସେଇଟା ବି କେବେ କିଛି ଫିଲ୍ ହୁଏନି। କାରଣ ଏ ମାମୁଁ ଘରେ ଯାହା ହେଲେ ସମସ୍ତେ ଟିକେ ଅଧିକ ଭଲ ପାଆନ୍ତିନି କି ହିଁ ହଁ ସମସ୍ତେ ଅଧିକ ଟିକେ ଭଲ। ପାଇବା ଇଏ ସିଏ ଯାହା ଖାଅ ଯାହ ଇଏ ହ ଏ କର ସେ ଭାରି ମଜା ଲାଗୁଥିଲା। ଏଵେବି ମା କଣ କହିଲ?
ମୁଁ କହିଲି ଖରା ଛୁଟି ଯିଏ ଶୁଣିବ ମାମୁଁଘରକୁ ଚାଲ।
ସବୁ ତ। ଏବେ ଯାଉଛନ୍ତି ମାନେ ମୋ ସାଙ୍ଗ ସା ମାନେ ଯାଉଛନ୍ତି ଯେ କିନ୍ତୁ ସେମାନେ ମାନେ ଦଶ ଦିନ ହେଲା ପନ୍ଦର ଦିନ ହେଲା ଆଉ ଆଜିିକାଲି ଲୋକ କ ଏମିତି ନାହିଁ ଯେମିତି ଆଗରୁ ଗାଁ ଗହଳୀରେ ବୁଲନ୍ତି ଇଏ କରନ୍ତି ଏବେ ଆଉ କଣ ଏମିତି ବୁଲୁଛନ୍ତି କି।
ନାଇଁ।
ଏତେ ଆଘରୁ ତାଘରୁ ନାହିଁ ନା।
ହୁଁ।
ଲୋକ ଯେତେ ପାରୁଛନ୍ତି ନିଜ ଘରେ ରହୁଛନ୍ତି।
ହଁ।
ନୁଁ ହେଇଟା ଗୋଟେ ମାମୁଁଘର ତ ସମସ୍ତେ ଯାଆନ୍ତି ପିଇସ ଘର ମାନଙ୍କୁ ବି ଆଉ ଏତେ ଯାଉନାହାନ୍ତି। ମାମୁଁଘର ଯେମିତି ସମସ୍ତେ ଯାଉଛନ୍ତି। ମୋର ତ ସତ କଥା ମୁଁ କହୁଛି ମୋର ଯେତେ ପ୍ରିୟ ଛୁଆବେଳ ମନେ ପକେଇଦେଲେ ସବୁ ସ୍ମୃତି ମାମୁଁଘର ପଟେ।
ହୁଁ।
ମୋ ମାମୁଁଘର ପଟେ ବହୁତ ମାନେ ବହୁତ ଏଁ ମିଶିକି ଏକାଠି ହେଇଛନ୍ତି ଗୋଟେ। ଗୋଲିଆ ହେଇକି ଗୋଟେ ଏରିଆରେ ରହୁଥିଲେ ଯେମିତି ମନେ ଙ୍କର ଜେଜେବାପା ତାଙ୍କର ପାଞ୍ଚ ପୁଅ ଥିଏ ପାଞ୍ଚ ପୁଅରୁ ଗୋଟେ ପୁଅର ପାଞ୍ଚ ପୁଅ ଆଉ ଜଣଙ୍କର ତିନି ପୁଅ। ଏମିତି ହିଁ ଗୋଟେ ଖଞ୍ଚାରେ ପୁରା ରହୁଥିଲେ ଯେ ମାନେ ବାହାରିଲା ମାନେ ଖାଲି ଲୋକ ଲୋକ ଲୋକ। ସେ ଖଞ୍ଚା ଖାଲି ଅଶୀ ଲୋକ ଖଣ୍ଡେ ଥିବେ।
ଆଚ୍ଛା।
ଆମେ ଆଉ ଖାଲି ବସିବାର କେବେ ଜାଣିନୁ କିନ୍ତୁ ଏବେ ଆଁ ସେଇ ଜାଗାକୁ ଗଲେ ସବୁ ଅଲଗା ଅଲଗା ଜାଗାକୁ ଯାଇଛନ୍ତି ଭାରି ହେଲେ ସେ ଖଞ୍ଜାରେ ଟୋଟାଲ ମାନେ ତିନିଟା ଖଣ୍ଡେ ଫାମିଲି ରହୁଛନ୍ତି।
ଓହୋ।
ସବୁ ଉଠି ଉଠା କି ଏପଟ ହେପଟ ପଳେଇଛନ୍ତି। କଣ କରିବ। ତମକୁ ମାନେ ମାମୁଁ ଘର ସମ୍ବଲପୁର ଘର ଟା କିନ୍ତୁ କୋଉଠେ?
ଆମ ଘର ଭୁବନ।
ମାନେ ପ୍ରପର ଭୂବନ?
ହଁ ମାନେ ଭୁବନ ତାପରେ ଯୋଉ ଗାଁ ପଡେ ବାଲଝାଟି ଶାମଳ ପଡେନି।
ହଁ ହଁ ହଁ।
ହଁ ସେ ସାମଳ ଆମ ଗାଁ। ଭୁବନ ଆମ ମାର୍
ଓ ଓହୋ ହ ଭୁବନ ମାର୍କେଟରେ ତ ସବୁ ବି ଅଛି। ଆମେ ଯାଉ ଆମକୁ ଭୁବନ ଚାଟ ବହୁତ ବଢିଆ ଲାଗେ। ଯିବୁ ମାନେ କହିବୁ ଆଗ ଚାଟ ଟା ଖାଇବୁ।
ଆଚ୍
ଭୁବନ ଚାଟ୍ ଟା ଭଲଲାଗେନି?
ହଁ ଚାଟ୍ ତ ଭଲ ଲାଗେ ଭୁବନ ଚାଟେ ବରା।
ତାପରେ ଆଗୁରୁ ଗୋଟେ ଏ ଯୋଉ ପ୍ରଶାନ୍ତି ନା ଆମର ମନେ ପଡ଼ୁନେଇ ଅ ଜସ୍ମିନ ହୋଟେଲ୍ ନା କଣ ଗୋଟେ? ଭଲ ସିଙ୍ଗଡ଼ା କରେ। ଆମେ ଆଉ ଟିକେ ଛୁଆ ଛୁଆ ଥିଲୁ ଯେତଳେ ବାପାଙ୍କ ସହ ଯାଉ। ସେଇଠୁ ସାଙ୍ଗଡ଼ା ଖାଇକି ଯିବୁ। ଅଁ ଭୁବନ ମାର୍କେଟ ଜଷ୍ଟ ଏଣ୍ଟ୍ରି କଲାଅକୁ ଲେପ ସାଇଟ୍ ପଡ଼ିବ। ଜସ୍ମିନ ହୋଟେଲ ନାଁ କଣ ଗୋଟେ। ଏବେ ହେରା ନାହିଁ। ଏବେ ମାନେ ବନ୍ଦ ହେଇଗଲାଣି। ନାଁ ଏବେ ନାହିଁ। ତମ ବସ ଯୋଉଠୁ, ତମେ ଯଉଠୁ ତମେ ଯୋଉଠୁ, ସେଟା ମୋ ମାମୁଁ ଘର ହେଲା।
ହୁଁ, ହୁଁ।
ମୁଁ ତାମାନେ ତମୁକୁ ଟିକେ ମାନେ ଆଚ୍ଛା ହଉ। ଏପଟେ ଗୋଟେ କଲ୍ ଆସୁଚି। ଟିକେ ରଖୁଚି ହେଲା।
ଆଜ୍ଞା, ଆଜ୍ଞା।